ହ୍ୟାଲୋ ନମସ୍କାର ଆଜ୍ଞା।
ହ୍ୟାଲୋ।
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ। କଣ କରୁଛନ୍ତି ? ଏଇ ଏବେ ଏଠି ବସିଛି ଛାତ ଉପରେ ବର୍ଷାର ଆଗକୁ ଆନନ୍ଦ ଉପଭୋଗ କରୁଛି।
ବର୍ଷା ତ ଆଜ୍ଞା ଦେଖୁଛନ୍ତି ବହୁତ ମାନେ ଅଧିକ ହଉଛି।
ହଁ ବର୍ଷା ତ ଜୋରେ ହଉଛି ଏବେ ସବୁଆଡେ। ଯେହେତୁ ବର୍ଷା ଋତୁ ଲୋକଙ୍କର ସବୁଠାରୁ ପ୍ରିୟ ଗୁରୁତ୍ଵପୂର୍ଣ୍ଣ ମଧ୍ୟ ଗ୍ରୀଷ୍ମ ପ୍ରକୋପ ପରେ ଏହା ସମସ୍ତଙ୍କ ମନ ରେ ଆନନ୍ଦ ଆନିବି ଆଦନ୍ଦ ଆସଡ଼ ଆଉ ଶ୍ରାବଣ ମାସ ପରେ ହିଁ ବର୍ଷା ଋତୁ ଆରମ୍ଭ ହୋଇଥାଏ।
ଆଜ୍ଞା।
ଆଜ୍ଞା ଶୁଣି ପାରୁଚନ୍ତି।
ଆଜ୍ଞା ଆଜ୍ଞା ଶୁଣି ପାରୁଛି।
ଆଉ ଆଜ୍ଞା ଆପଣ କଣ କରୁଚନ୍ତି ଏବେ?
ଆଜ୍ଞା ମୁଁ ବି ଏବେ ଟିକେ ବାହାରେ ବସିଛି ବାହାରେ ବସିକି ପବନ ଖାଉଛି।
ଆଛା ଆଛା।
ଯେହେତୁ ଘର ଭିତରେ ଟିକେ ବେଶୀ ଗରମ ଲାଗୁଛି ତ ବାହାରେ ଟିକେ ବସିଛି।
ଆଛା। ଆପଣଙ୍କ ଘର କୋଉଁଠି କହିଲେ?
ଏ ଆମ ଘର କେନ୍ଦୁଝର।
ଆପଣ?
ଆମ ଘରଟା ଆଜ୍ଞା ରାୟଗଡା।
ଆଜ୍ଞା ଆଜ୍ଞା।
ରାୟଗଡା ଜାଣିଥିବେ? ଆଦିବାସୀ ବହୁ ଆଦିବାସୀ ବୋହୁଳ ଗ୍ରାମ ଆଜ୍ଞା ହାଲୋ କୁହନ୍ତୁ?
ଆଜ୍ଞା ରାୟଗଡ଼ାରେ ସବୁ ବୁଲିବା ପାଇଁ କଣ ଜାଗା ଅଛି?
ଆଜ୍ଞା ରାୟଗଡ଼ାରେ ଆମର ଅଛି ସିମ ବହୁତ ହାତୀ ପଥର ଗୋଟେ ଜାଗା ଅଛି ନାଗା ବଳି ନଦୀ ଅଛି।
ଆଜ୍ଞା।
ନା ସେଠାରେ ହାତୀ ଭଳି ଏକ ବଡ ପଥର ଅଛି ଯାହା ହାତୀ ଭଳି ଦେଖାଯାଏ।
ଆଜ୍ଞା ଆଜ୍ଞା।
ଯାହା ବହୁତ ପର୍ଯ୍ୟବତୁ କୁ ଆକର୍ଷିତ କରିଥାଏ ଆଉ ଗୋଟେ ଆମର ଝୁଲା ପୋଲ ଅଛି ଯାହା କୁହନ୍ତି ନାଗା ବାଳି ଝୁଲା ପୋଲ।
ଆଜ୍ଞା।
ନାଗାବଳି ନଦୀ ଉପରେ ଏହା ନିର୍ମିତ ହେଇଛି ଝୁଲା ପୋଲଟି ବହୁତ ପର୍ଯ୍ୟଟନ ପର୍ଯ୍ୟଟନଙ୍କ ଆକର୍ଷଣୀ ସ୍ଥଳ। ଯାହା ଆ ଯାହାକୁ ଆଖ ପାାଖରୁ ଗାଁ ର ଲୋକମାନେ ଦେଖିବାକୁ ଆସନ୍ତି ଆଉ ଗୋଟେ ଅଛି ଆମର ଦେବଗିରି ପାହାଡ ସବୁଠୁ ବଡ ପାହାଡ ଯା ଉପରେ ତାଙ୍କର ମନ୍ଦିର ଅଛି।
ଆଜ୍ଞା।
ଆଉ ଆଜ୍ଞା ଖାଇ ସାଇଲେଣି?
ଆଜ୍ଞା କଣ କହିଲେ?
ମୁଁ କହିଲି ଆଜ୍ଞା ଖାଇ ସାରିଲିଣି ଆପଣ?
ଆଜ୍ଞା ଆଜ୍ଞା ମୁଁ ସବୁ ଖାଇ ସାଇଲିଣି ଏବେ ଟିକେ ବସିଛି ବାହାରେ।
ଆଚ୍ଛା କଣ ଖାଇଥିଲେ ଆପଣ?
ଆଜ୍ଞା ଆଜି ଖାଇଥିଲି ଭାତ ଅଣ୍ଡା ମା ଭଜା ଆଉ ଶାଗ ଭଜା ଆଉ ବଡିଚୁରା ଆମ୍ବ।
ଆଜ୍ଞା ଆଜ୍ଞା ଆପଣ କେଉଁଝରରେ ସବୁ କଣ କଣ ଜାଗା ଅଛି?
ଆଜ୍ଞା କେଉଁଝର ତ କହିଲେ ଆପଣ ଜାଣିଛନ୍ତି ଜି ଘଞ୍ଚ ଜଙ୍ଗଲ ପାହାଡ ଝରଣା। ଏବଂ ଆଦିବାସୀ ସଂସ୍କୃତି ପାଇଁ ଜଣାଶୁଣା।
ଆଜ୍ଞା।
ଆଜ୍ଞା। ଆଜ୍ଞା କେନ୍ଦୁଝର ର ନାମ ଜାଣିଛନ୍ତି କେମିତି ହେଇଛି।
ଆଜ୍ଞା।
ଆଜ୍ଞା କେନ୍ଦୁଝର ଶବ୍ଦଟି କେନ୍ଦୁରୁ ଆସିଛି କେନ୍ଦୁ ମାନେ ଜାଣିଛି ଗୋଟେ ଗଛ।
ଆଜ୍ଞା ଫଳ ଗୋଟେ।
ଆଜ୍ଞା ତ କେନ୍ଦୁ ଆସିଛି କେନ୍ଦୁ ଗଛ କେନ୍ଦୁ ଆସିଛି କେନ୍ଦୁ ଗଛରୁ। ଏବଂ ଝର ଆସିଛି ଯଉ ଜଳ ଧାରା ଯେମିତି ଜଳପ୍ରପାତ ଅଛି କଣତି ଖଣ୍ଡା ଧାର।
ଆଜ୍ଞା ଆହୁରି ଯୋଉ ଜଳପ୍ରପାତି ସବୁ ଅଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଶୁଭୁଛି।
ଆଜ୍ଞା ହଁ କୁହନ୍ତୁ ଆଉ ଆପଣଙ୍କର ଖାଦ୍ୟ ଖାଦ୍ୟପେୟ ବିଷୟରେ କୁହନ୍ତୁ। ଆଜ୍ଞା।
ତ ମିଶିକି ହେଇଛି କେ ଆମର କେନ୍ଦୁଝର।
ଆଚ୍ଛା ଆଚ୍ଛା ବହୁତ ଭଲ ତାଲେ
ତାପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଆଜ୍ଞା ବହୁତ ଖଣିଜ ସମ୍ପଦ ଯେମିତି କିି ଲୁହାପଥର। ମାଙ୍ଗାନିଜ। ଏ ଖଣିଜ ପଦାର୍ଥ ସବୁ ଆମର କେନ୍ଦୁଝରର କେନ୍ଦୁଝରରେ ହିଁ ମିଳ ଦେଖିବାକୁ ମିଳିବ। ମାନେ ଓଡିଶାର କେନ୍ଦୁଝର କହିଲେ ପ୍ରାକୃତିକ ଖଣିର ଆଜ୍ଞା ଏକ ସୁନ୍ଦର ଉଦାହରଣ। ଆଜ୍ଞା ଗୋନାସିକା ଜାଣିଛନ୍ତି?
ନା ଶୁଣିଚି କିନ୍ତୁ ଦେଖିନି।
ଆଜ୍ଞା ଗୋନାସିକା ଆଜ୍ଞା ଉଁ ଗୋନାସିକା ରୁ ଆଜ୍ଞା ବୈତରଣୀ ନଦୀ ଆଜ୍ଞା ଉପତ୍ତି ହଇଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଗୋନାସିକା ରୁ ଆଜ୍ଞା ଗୋନାସିକା ମାନେ ଗୋ ନାକ ମାନେ ଗାଈଙ୍କ ନାକ ତାଙ୍କର ଦୁଇଟି ନାକରୁ ଆଜ୍ଞା ଜାଣିଛନ୍ତି ଗୋଟିଏ ନାକରୁ ଜଳପ୍ରପାତ ବାହାରିଛି ଆଉ ଗୋଟଏ ନାକରୁ ବାଲି ବାହାରିଛି।
ଆଚ୍ଛା।
ତ ସେଥିପାଇଁ ତାର ଗୋନାସୀକା।
ଆଚ୍ଛା ବହୁତ ଲୋକ ତା ହେଲେ ବୁଲିବା ପାଇଁ ଆସୁଥିବେ?
ଆଜ୍ଞା ଆହୁରି ଆଜ୍ଞା ଗୁଂ ଖଣ୍ଡା ଧାର ଅଛି ଗୁଣ୍ଡିଚା ଘାଗୀ ଅଛି। ସାନ ଘାଗେରା। ତା ପରେ ତ ଆପଣ ଜାଣିଥିବେ କେନ୍ଦୁଝରର ରାଣୀ ମା ଘଟଗାଁ ବି ଅଛନ୍ତି ଘଟଗାଁ ରାଣୀ।
ହଁ ହଁ ଶୁଣିଚି ଶୁଣିଚି।
ଆଜ୍ଞା ଆଜ୍ଞା। ତ ଏଇ ସବୁ ଜାନ ଜାଗା ଅଛି। ଆଉ ଜାଣିଚନ୍ତି କେନ୍ଦୁଝରର ପର୍ଯ୍ୟଟନ ସ୍ଥଳ ଏଇ ସବୁ ବହୁତ ଅଛି। ଖାଦ୍ୟ ଐତିହାସିକ ସ୍ଥାନ ଆପଣ ତ ସବୁୁ ଶୁଣିଥିବେ।
ଆଜ୍ଞା ଆଜ୍ଞା ଶୁଣିଚି।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କର ଖାଦ୍ୟ ପେୟ ବିଷୟରେ କିଛି କୁହନ୍ତୁ କେନ୍ଦୁଝର।
ଆଜ୍ଞା ଆମର ତ ଆପଣ ଜାଣିଛନ୍ତି କେନ୍ଦୁଝରରେ ଖାଦ୍ୟ ପେୟ କହିବାକୁ ଗଲେ ପଖାଳ ସକାଳୁ ମାନେ ବହୁତ ମାନେ ପ୍ରସିଦ୍ଧ।
ଆଜ୍ଞା ଆଜ୍ଞା।
ଆଜ୍ଞା ପଖାଳନ୍ତୁ ତା ପରେ ଆଜ୍ଞା ଦିନ ବେଳେ ଆଜ୍ଞା ଯାହା ଲୋକ ଖାନ୍ତି ରାତିରେ ଆଜ୍ଞା ରୁ ରୁଟି ଖାଇବାକୁ ଲୋକ ଭଲ ପାଆନ୍ତି। ରୁଟି ଭ
ଆଜ୍ଞ ଆଉ ଗୋଟେ ଗୋଟେ ଜାଗାରେ ଅଛି ଲୋକ ଖାଲି ରୁ ଟି ଖାଇକି ରହିଯିବେ କିନ୍ତୁ କେନ୍ଦୁଝର ଲୋକ ଭାତ ଖାଇବାକୁ ଟିକେ ବେଶୀ ଭଲ ପାଆନ୍ତି।
ହଁ ଆମ ତ ଏଠି କେହି ରୁଟି ଖାଇବା ପାଇଁ ଲୋକ ପସନ୍ଦ କରନ୍ତିନି।
ଆଜ୍ଞା ଆଗରୁ ଆଜ୍ଞା ଜାଣିଛନ୍ତି କେନ୍ଦୁଝର ଥିଲା ମାନେ ନା ଥିଲା ଆଗରୁ କେନ୍ଦୁଝର ଏବେ କେଉଁଝର ହେଇଯାଇଛି। ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା। ଆମର ବି ଏଠି ରାୟଗଡାରେ ଅଧିକ ଖଣିଜ ସମ୍ପଦ ଅଛି। ବହୁ ପରିମାଣରେ ଏଠି ଏଠାରେ ବକ୍ସାଇଟ ମିଳେ ଜାଣିଥିବେ। ପେପର ପେପର ମିଲ୍ ବି ଅଛି। ଆଲ୍-ଆଲୁମିନିୟମ୍ ବି ବାହାରେ ଏଠାରୁ।
ଏସବୁ ଖଣିଜ ପଦାର୍ଥ ମଧ୍ୟ ଅଛି ଏଠାରେ।
ଆଜ୍ଞା ଆଜ୍ଞା କେଉଁଝର ତ ଜାଣିଛନ୍ତି ଏକ ପ୍ରମୁଖ ଜିଲ୍ଲା ଓଡିଶାର ମାନେ ଯେହେତୁ ଉତ୍ତର ଭାଗରେ ଏହା ଅବସ୍ଥିତ।
ଆଜ୍ଞା ଆଜ୍ଞା।
ତ ଏଥିରେ ସବୁ ଖଣିଜ ସମ୍ପଦ ଖଣିଜ ସମ୍ପଦ ସବୁ ଭରିପୂର୍ଣ୍ଣ ହେଇକି ଅଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ଆଜ୍ଞା ଯିଏ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାପା, ମାଆ, ଭାଇ ଭଉଣୀ ସମସ୍ତେ ଅଛନ୍ତି।
ଆଜ୍ଞା।
ଆଉ ବୁଲାବୁଲି କରିବା ପାଇଁ କୁଆଡେ ସବୁ ଯାଇଛନ୍ତି ରାୟଗଡ଼ାରେ।
ରାୟଗଡାରେ ଆମର ଏଠାରେ ଅଛି। ରାୟଗଡାରେ ଆମର ଅଛି ମା ମଝିରକିଆ ମଝିର ମଝିଘରିଆଣୀ ମନ୍ଦିର ଅଛି ଗୋଟେ। ସବୁଠୁ ବଡ଼ ପ୍ରସିଦ୍ଧ ଶକ୍ତିପୀଠ।
ଆଜ୍ଞା।
ସେଠୁ ମଧ୍ୟ ଆନ୍ଧ୍ରପ୍ରଦେଶ ଛତିଶଗଡରୁ ବହୁତ ଲୋକ ଆସନ୍ତି ବୁଲିବା ପାଇଁ। ମାଙ୍କ ଦର୍ଶନ ପାଇଁ, ମା ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି।
ଆଜ୍ଞା।
ହୁଁ ଆଉଡେ ସୁ ଜଳପ୍ରପାତ ମଧ୍ୟ ଅଛି, ଆଉ ଗୋଟେ ଆମର ଏଠି ପାଖରେ ଗୋଟେ ସାପ୍ତାହିକ ହାଟ ହାଟ ଅଛି ଯୋଉଠା ଆମେ ଜିନିଷ କିଣିବା ପାଇଁ ଯାଉ।
ନିହାତି ନିହାତି।
ଆପଣ ଆସିଛନ୍ତି କେବେ ରାୟଗଡା ନା ଆସିନାହାନ୍ତି।
ନାଇଁ ଆଜ୍ଞା ମୁଁ କେବେ ରାୟଗଡା ଯାଇନି, ତ ଯଦି କେବେ ଯିବାକୁ ମାନେ ସୁଯୋଗ ମିଳିବ ତ ମୁଁ ନିଶ୍ଚିତ ଯିବି ଗଲେ ଆପଣଙ୍କୁ ଜଣେଇବି।
ନିଶ୍ଚିନ୍ତ ଆଜ୍ଞା।
ହଁ।
ଆଉ ଯେହେତୁ ଆମର ଏଟା ଦକ୍ଷିଣ ଓଡିଶାରେ ଅବସ୍ଥାନ କରୁଛି।
ଆଜ୍ଞା ଦକ୍ଷିଣ ଆମର ଏଟା ଆମର କେନ୍ଦୁଝର ଆଜ୍ଞା ଉତ୍ତର ଓଡିଶାରେ।
ଆଜ୍ଞା ଏଠାରେ ଆମର ପ ପଖାଳ ଭାତ ସହିତ ଆଳୁ ଭର୍ତା ବୋଲି ଗୋଟେ ଜିନିଷ ଆଳୁକୁ ଚକଟିକି କରନ୍ତି। ତାହା ଅଧିକ ଲୋକ ଖାଇବା ପାଇଁ ପସନ୍ଦ କରନ୍ତି ପଖାଳ ସହ ଆଳୁଚକଟା।
ହଁ ଆଜ୍ଞା ନିହାତି ପଖାଳ ସହିତ ଆଳୁଚକଟା ପଖାଳ ସହିତ ତ ନିହାତି ବଢି ଚୁରା ନହେଲେ ଶାଗ ଭଜା ଖାଇବାକୁ ଲୋକ ବହୁତ ଭଲ ପାଆନ୍ତି।
ହଁ ଆଉ ଏଠାରେ ଆମର ରସଗୋଲା ଛେନାପୋଡ ରସାବଳୀ ମଧ୍ୟ ମିଳେ।
ଆଜ୍ଞା ଆଜ୍ଞା।
ହୁଁ ଆଉ ଆମର ଏଠି ଗୋଟେ ମଣ୍ଡା ପିଠା ବୋଲି ଗୋଟେ ପିଠା ଅଛି।
ଏ କେଉଁଝରେ ଛେନାପୋଡ଼ ଟିକିଏ ପ ବହୁତ ମାନେ ପ୍ରସିଦ୍ଧ।
ଆଜ୍ଞା।
ଆଉ ଆପଣଙ୍କର ପ୍ରିୟ ଖାଦ୍ୟ କଣ?
ଆଜ୍ଞା ମୋର ପ୍ରିୟ ଖାଦ୍ୟ କହିବାକୁ ଗଲେ ସକାଳୁ ପଖାଳ ସେ ଯେ ଶାଗ ଭଜା ନହେଲେ ମାଛ ସକା ମାଛ ଭଜା ଯଦି ପଖାଳ ସହିତ ହବ
ଆଜ୍ଞା ଆଜ୍ଞା।
ଆଜ୍ଞା ମାଛ ଭଜା ସହିତ ଯଦି ଲୁଣ ଲଙ୍କା ଆଉ ଟିକେ ରସୁଣ ଦଳିକି ଖାଇବେ ତ ବହୁତ ଭଲ ଲାଗେ।
ଆଛା ଆମର ଏଠି ଟିକେ ମାଣ୍ଡିଆ ଚାଷ କରାଯାଏ।
ଆଜ୍ଞା ଆମର କେନ୍ଦୁଝରରେ ଆଜ୍ଞା ଧାନ ଚାଷ ଟିକେ ବେଶୀ ହୁଏ ଆପଣ ଦେଖିବେ ଯଦି ମାନେ ଶତକଡା ହିସାବରେ ତ କେନ୍ଦୁଝରରେ ବହୁତ ମାନେ ଶତକଡା ହିସାବରେ ଧାନ ଚାଷ ହୁଏ।
ଆମର ତ ଏଠୁ ଜଙ୍ଗଲରୁ ଅଧିକ ଜିନିଷ ମିଳେ। ଯେହେତୁ ଜଙ୍ଗଲ ଜାଗା ଜଙ୍ଗଲରୁୁ ହିଁ ଅଧିକାଂଶ ଲୋକ ସବୁ ଯାଆନ୍ତି ଅଧିକ ଜିନିଷ ସବୁ ଆଣନ୍ତି ଜଙ୍ଗଲରୁୁ ଯାଇଁକି ଖାଦ୍ ଖାଇବା ପାଇଁ।
ଆଜ୍ଞା ଆଜ୍ଞା ଜଙ୍ଗଲଟା ଆମର କେଉଁଝର ବି ଆଜ୍ଞା ଜଙ୍ଗଲ ସମ୍ପଦରେ ପରିପୂର୍ଣ୍ଣ ଯେମିତି ଔଷଧୀୟ ବୃକ୍ଷ। ଆଜ୍ଞା ଯେମିତି ଆଉ ସବୁ କାୟା କାଠ ଉପଯୋଗୀ ସବୁ ଉପକରଣ
ହଁ ଆମର ବି ଏଠି ଜୁମୁଣା ସମୁରା ଲାଖ୍ ଏ ସବୁ ଯାଇଁକି ଜଙ୍ଗଲରୁୁ ସଂଗ୍ରହ କରନ୍ତି କେନ୍ଦୁ ପତ୍ର।
ଆଜ୍ଞା ଆଜ୍ଞା କେନ୍ଦୁପତ୍ର ଆମର ଆଜ୍ଞା ଏଠି ଶାଳପତ୍ର ଶାଳପତ୍ରରେ ଖଲି ତିଆରି ହୁଏ। ଆଜ୍ଞା ପ ଚଉପତି ତିଆରି ହୁଏ ଶାଳର ଆଜ୍ଞା କାଠରେ ଦାନ୍ତକାଠି ଘସନ୍ତି।
ହଁ ଏସବୁ ଆମର ବି ସେମିତି ହିଁ ଜଙ୍ଗଲରୁୁ ବିଭିନ୍ନ ପ୍ରକାର ଗଛରୁୁ ଆ କାଠିକୁୁ ସଂଗ୍ରହ କରିକି ଦାନ୍ତ ଘସନ୍ତି। ଏସବୁ
ଆଜ୍ଞା ଆଞା ହଉ ଆଜ୍ଞା ମୁଁ ରଖୁଛି ପରେ କେତେବେଳେ ଫାଙ୍କା ହେଲେ କଲ୍
ଆଜ୍ଞା ଆଜ୍ଞା ଧନ୍ୟବାଦ।